ହାଲୋ।
ହଁ ହାଲୋ।
ହଁ।
ଶୋଇକି ଉଠିଲୁଣି ନା ଶୋଇନୁ?
ଶୋଇକି ଉଠିଲିଣି।
ଉଠି ସାରିଲିଣି।
ଅଧ ଘଣ୍ଟା
ଅଧ ଘଣ୍ଟେ ଜମା?
ଆଉ ତମେ ଶୋଇକି ଉଠିଲଣି ନା?
ହଁ ମୁଁ ସେଇ କପଡା କାଟୁ କାଟୁ ରାତି ସମୟ ଶୋଇ ପଡିଥିନି।
ହଁ ମୁଁ ବି ଏଇ ଅଧ ଘଣ୍ଟା ହେଲା ଶୋଇଥିଲି।
ଅଂ ତୋ ଭାଉଜ?
ଶୋଇଚି?
ହଁ। ଆଉ
ହଁ ମୁଁ ସେଇ ଘରକୁ ଯାଏ।
ବା'ବୋଉ ବାପା ଶୋଇଛନ୍ତି।
ସବୁ ତାନ ଶୋଇଯାଇଛ
ହଁ ସମସ୍ତେ ଶୋଇଚନ୍ତି। ସବୁ
ଆ, ହୋ।
କେତଳେ ଖାଇଲ?
ଆମର ଏଇ ଗୋଟେଳ ଗୋଟେ ସାଢେ ଗୋଟେ ବେଳେ ଆଉ।
ହ୍ୟାଲୋ।
ମାନେ ବେଲା କଂସା ଧୋଇଚ ନା ପକେଇ ? ହାଲୋ। ମାନେ ବେଲା କଂସା ଧୋଇଛ ନା ପକେଇ ଦେଇକି ଶୋଇଚ?
ନା ନା ମୁଁ ସାଙ୍ଗେ ସାଙ୍ଗେ ଧୋଇ ଦେଇଚି।
ଧୋଇ ଦେଇଚ?
ଖାଇଲି ଯଃ ସାଙ୍ଗ ସାଙ୍ଗ ଧୋଇଦେନି। ମୁଁ ପକେଇକି ରଖିନି।
ଆଉ ତୋ ଭାଉଜ ଶୋଇଥିଲେ ଯା କେତେବେଳେ ଉଠିଲେ?
ଭାଉଜ ମୁଁ ସେ ଡାକିନି ବା ଖାଇଲା ବେଳେ।
ହଁ ସେତେଳେ ପର୍ଯ୍ୟନ୍ତ ଶୋଇଥିଲା, ଉଠିକି ଫୁଣି ଖାଇଲା?
ହଁ।
ସିଏ ଖାଇଲା, ଖାଇକି ପୁଣି ଶୋଇଚି?
ଆଉ। ହଁ ସବୁ ସନ୍ଧ୍ୟାରେ, ସବୁ ସନ୍ଧ୍ୟାରେ। ଏଇଠି ସବୁ କିଏ?
ଆଉ
ଆଉ
ହଁ ଏଇନା ପା ଏଇ ଖାଇକି ଗଲି, ନାନୀ ଶୋଇଚି। ଏ ସଖାଳେ ସଖାଳେ ପଖାଳ ଖାଇ ଦେଇଥିନି ରାତି ପଖାଳ।
ହଁ।
ଏ ସଜ ପଖାଳ ଗଣ୍ଡେ ଖାଉଛି।
ଆଜି କଣ ଖାଇଲ?
ଅଁ,
ଦିନରେ ବି ସେଇ ପଖାଳ ଖାଇଲ?
ହଁ ଏଇନା ସଜ ପଖାଳ ରାତି, ସଖାଳେ ଖାଇଥିନି ଏଇ ରାତିି ପଖାଳ ତ। ଏଇନା ଖାଇଲି ସଜ ପଖା
ଫିଙ୍ଗି ଦେଲ?
ହୁଁ।
ଆଉ
କଣ କଇଲୁ?
ଦା କାଟି ସାରଲଣି?
ହଁ। କପଡା ଗୁଡା ଯେଟା କାଟୁଥୁନି କାଟିକି ସିଲେଇ କନି। ସେ କପଡା କାଟୁ କାଟୁ ଏଇଠି ମୁଁ ଶୋଇ ପାଇଲି। ଶୋଇପଡ଼ିଥିନି ଶଙ୍କର ଭେଦେଇ ଙ୍କ ଝିଅି ଆଣିଲା ଡ୍ରେସ ପିସ୍। ଟିକେ ସମୟ ବସିଲୁ ଫୁଣି ବସିକି ନା ସେ ପଳେଇଲେ। ତାପରେ ମୁଁ ସିଲେଇ କଲି। ସିଲେଇ କରିସାରିକି ଝିଅ ଡାକିଲା ଆ ଖାଇବା ମୁଁ କହିଲି ବ୍ଲାଉଜଟା କର ଦିଏ ଖାଇବା ବ୍ଲାଉଜ୍ଟା ସେଉଠୁ କରିଦେଇ ସାରିକି ସାନଝିଅ ବଡ ଝିଅ ବଡ ପୁଅ ମୁଁ। ସାଙ୍ଗ ହେଇକି ଖାଉନୁ।
ହଁ ସେମାନେ ତ ସମସ୍ତେ ଖାଇସାରିଥିଲେ। ମୁଁ ସକାଳେ ଗଣ୍ଡେ ପଖାଳ ଖାଇକି ରହିଲି ଖାଇନଥିଲି। ଆଉ ବାପା ଖାଇଲେ ବାପା ଖାଇ ସାରିକି ବୋଉ ଖାଇ ଦେଇଥିଲେ ସେଇଠି। ତାପରେ ଡେବ ତାର ତାପରେ ଖାଇଦେଲା। ମୋ ଖାଇବା ଥିଲା ମୁଁ ଖାଇମି। ଏ ଆମେ ସକାଳେ ସେଇ ଛୁଆସବୁ ମିଶିକି ଖାଇଥିନୁ ଡାକିଦିଏ ଖାଇ ଦବୁନୁ। ତା ରେ ପୁଅ ହେରିକା ଏଇନା ଟ୍ୟୁସନ ଯିବେ ମୁଁ ଡାକିଦେନି ପୁଅ ଟା ଶୋଇଥିଲା। ସେଇଥି ପାଇଁ ଡାକି ଦେଲି ମୁଁ କହିଲି ଖାଇ ଦେଇକି ଏକଡେ ରେ ଟିଉସନ ଟାଇମ୍ ହେଲାଣି ଏକାଥରେ ଖାଇକି। ଖାଇଦେମି ମଜା ମମି ସରିଲା।
ଆଉ।
ହୁଁ। ହଁ କଅ।
ଆଉ ଭାଉଜ।
କଁ କଇଲୁ।
ଭାଉଜ।
ଶୁବୁ ନାଇ।
ବେବି ଭାଉଜ।
ସେ ଏଇ ଶୋଇଥିଲା। ଶୋଇଥିଲା ଏଇନା ଯେ ତୋ ଭାଇ ଆଇଲା ଯେ ଡିଉଟିରୁ। ଆସିଲା ଜେମତି ଏଇ ଉଠଲା ଉଁ।
ଖାଇବା ସକାଳେ।
କଁ କହନି।
ଏବେ ସକାଳୁ ଏଇନା।
ହଁ ସକାଳୁ‌ ଯାଉଛି ଏତେ ବେଳେ ହବ ଆସୁଛି।
ହୁଁ।
ହୁଁ। କଣ କଣ ସବୁ ଖାଇଲ।
ମୋ ଆମ୍ବ। ମୁଁ ଆଉ ଦଳା।
ହୁଁ।
ଆଳୁଦଳା ଲେମ୍ବୁ।
ଓହୋ।
ହୁଁ ମୁଁ ଆଳୁ ଝୋଳ ଲେମ୍ବୁ
ହଁ।
ହୁଁ। ହୁଁ ଉଁହୁଁ।
ଖାଇ ସାଇଲ ସବୁ ଶୋଇପଇଲ। ଏ ଖରା ଦିନେ ବି ଆଉ କୋଉ ଦିନେ ବି କଁ କରିବୁ ଖରାଦିନକୁ କଁ କରିବୁ ଯେ
ନ ବସିଯିବା ଭାତ ବାଢିକି ପଖାଳ ଖାଇବି ମୁଁ ପଖାଳ ଖାଇବି। ପଖାଳ ଯେମିତି ଖାଇଦେଲି ନିଦ ଆଇଲା।
ହୁଁ।
ଆ ପୁରୀ ନିଜେ କଁ ଆସିବ ଆଉ
ହୁଁ ହୁଁ। ଡଷ୍
ହାଲୋ।
ହୁଁ।
ଭାଇ ଏବେ ଯାଉ ଯାଉକା ସନ୍ଧ୍ୟା।
ହଁ ସି ସି ସନ୍ଧ୍ୟା କଣ ସିଏ ଆସୁ ଆସୁ ହବ ରାତି। ଏ ଆସି ପହଞ୍ଚ ପହଞ୍ଚୁକା ରାତି ଆଟଟା ନଅଟା। ଏଇ ଯେ ପାଖ ବାଟ ବୋଲି କଁ ଶୀଘ୍ର ଆସି ପହଞ୍ଚିପାରନ୍ତି।
ଉଁ ହୁଁ ହଁ ପାଖ ଆସୁନୁ।
ହୁଁ।
ମାଇଁ କରୁଛନ୍ତି ଯେ ସେଇଠି
ଆଉ କଣ ଏ ଦୋକାନରୁ ତ ଦୋକାନକୁ ପଳେଇଛନ୍ତି ଏଇନା। ଶୋଇକି ଉଠିକି ଦୋ ଦୋକାନକୁ ଯାଇଛି।
ହୁଁ ହୁଁ। ହାଲୋ।
ହଁ। ଆଉ କ।
ହଁ। ଏଇନା ଉଠିକି ଘରଦ୍ୱାର ଖରିକିବ।
ନ
ତାପରେ ରାତି ପାଇଁଁ ରୋଷେଇ ହବ।
ଆଉ ଟିକେ ଛାଡିକି ମତେ ଏଇ ଗଲେ ଚାରଟାଳୁକୁ ଉଁ ଯୋଉ ପାଂଶଟାଆଳୁକୁ
ହୁଁ।
ସନ୍ଧ୍ୟା ତ ହଉ ହଉ ସାଡେ ଛଅଟା ହଉଚି ନା।
ହଁ।
ଘର ଝାଡିକିନା ମତେ ଦଶ ମିଣ୍ଟି ଲାଗିବ ଗାଧେଇକିନା
ହୁଁ।
ହୁଁ
ଅଁ
ଆଇନା କଣ କରିବ?
ମୁଁ କଣ କରିମି ଏ ଖାଇକି ଏ ଖାଇ କୋଉନି ବେଲଣା କଂସ ଧୋଇ କାଇଁକିନା ଝିଅର ନାଇଁ ପୁଅ ଯିବ ଟିଉସନ
ହୁଁ
ହଁ।
ମଳେ ତ କଣ ଲାଗିବ ହାତ ଫାତ ବସ।
ଉଁ ହୁଁ ଆମର ରୋଷେଇ କରୁ କରୁ ରାତି। ଆଉ ଆମର କଣ ଶୀଘ୍ର ରୋଷେଇ ହୁଏ?
ଡେରୀ ଖାଇବା ଆମେ ଆଉ କଣ କରିବୁ?
ହଁ।
ଆଉ ଖାଇବେନି ତ ଖାଇବା ଶୀଘ୍ର ରାନ୍ଧିବ କଣ ପାଇଁ।
ବୁଝି ବୁଝି
ତଥାପି ଦିନେ ଦିନେ ଶୀଘ୍ର ରାନ୍ଧୁ ଯେ ହୁଁ ତାର ସିଲେଇ ଫିଲେଇ ଟିକେ ମୁଁ କରୁଚି। ସିଲେଇ ଫିଲେଇ କରିକି ଆସି ରାନ୍ଧିଲା ବେଳକୁ ଲେଟ ହେଇଯାଉଚି ବା।
ହଁ।
ତମେ ସନ୍ଧ୍ୟା ବେଳକୁ କଣ ଖାଇଲ?
ହଁ ବାପା ଯାହା ଆଣନ୍ତି ଯାଆନ୍ତି ଛକକୁ। ଉଁ ହୁଁ ନା ମ ଆମେ ମୁଢି ଫୁଡି ଖାଉ ଖାଇଦଉ।
ହୁଁ ହଁ ସେ ଯୋଉଦିନ ଯାହା ଥିଲା ଖାଇଦବ ଏଇଆ ଆଉ।
ସବୁ ଜିନିଷ ଖାଇବା ବ ହାଲକା ଜିନିଷ
ହୁଁ ହଉ ତାହେଲେ ରଖି ଦଉଚି। ପୁଅକୁ ଯାଉଚି ଟିଉସନ ପଠେଇମି।
ଓ ହ ହ। ଓ।
ହ